ହ୍ୟାଲୋ। ହ୍ୟାଲୋ।
ହୁଁ ହୁଁ।
ହଁ ବାନ୍ଧବୀ ନମସ୍କାର।
ହ୍ୟାଲୋ।
ହଁ ବାନ୍ଧବୀ ନମସ୍କାର।
ହଁ ନମସ୍କାର ମୁଁ କହିଲି କଣ କରୁଛନ୍ତି ଆପଣ?
ଏଇ ବସିଥିଲି ଆଉ
ହଁ ମୁଁ ଏଇ ଆସିକି ଏଇ ଟିକେ ଯୋଉ ଖାଇକି ଆସିକି ଟିକେ ଗଡେଇ ତଡେଇ ହଉଥିଲି ଆଉ।
ହୁଁ ହଁ।
ଆଉ ଏବେ ତ ରଜ ଗଲା
ଆଜ୍ଞା।
ଆଉ ଏଇ ଆସିଗଲା ଏଥରକ ଏ ପର୍ବ ଆଉ ଏଇ ଅସାର ଶ୍ରାବଣ ଶ୍ରାବଣ ମାସ ଭାଦ୍ରବ ଏଇଗୁଣା ତ ନାଗିବ ଆଉ
ଆଜ୍ଞା ଆପଣଙ୍କର ଯୋଉ ମୋର ଆପଣଙ୍କ ସହିତ ସମ୍ପର୍କ କରିବାର ଅଭିପ୍ରାୟ ଏହା ଥିଲା କି ଆଉ ଯୋଉ ଆମର ଯୋଉ ହଉନି କୁମାର ପୂର୍ଣ୍ଣିମା
ହଁ।
ସେ କୁମାର ପୂର୍ଣ୍ଣିମା କେମିତି କଣ ହୁଏ ଟିକେ କହିଥାନ୍ତେ
ଓହୋ। ଆ କୁମାର ପୁନିଆ କଣ ଏଇଟା ତ ଝିଅ ମାନଙ୍କର ଗୋଟେ ମାନେ ଜାଣିଥିବ ବଡ ପର୍ବ ଝିଅମାନେ ଯେମିତି ଗୋଟେ ରଜରେ ଖୁସି ହୁଅନ୍ତି ରଜ ଆସିବା ଥିବ ଆଠ ଦିନ ଆଗରୁ ଯେମିତି ସଜ ବାଜ ହବା ପାଇଁ କିଏ ବଜାରକୁ ଯା କିଏ ଅମକ କର ତମକ କର ଯେମିତି କରନ୍ତି ଏଇ ବା ବାପା ମୋ ପାଇଁ ଏମିତି ଆ ଡ୍ରେସ ଆଣିବ ବାପା ମୋ ପାଇଁ ଏମିତି ଆଣିବ ଆଉ ଚା ଚିନି କରିକି ହାତରେ ନଗେଇବେ ଅଳତା କେମିତି ରଙ୍ଗ ସବ ହେବେ ଯେମିତି ସଜାବାଜ କରନ୍ତି ସେମିତି କୁଆଁର ପୁନ କୁଁଆର ପୁନେଇ ତାଙ୍କର ସେ ଗୋଟେ ଝିଅ ମାନଙ୍କର ଭାରି ଖୁସି କହିବା ଆମେ କୁଆଁର ପୁନେଇ। କିଏ କହିବ କୁଆଁର ପୁନେଇ ଶୀଘ୍ର କରିଲେ ଆମେ ଶୀଘ୍ର ବର ପାଇବା ବର ସୁନ୍ଦର ବର ପାଇବା ଏମିତି ସବୁ ସଜାବାଜ ହୁଅନ୍ତି ତାଙ୍କର ଗୋଟେ ଖୁସି। ଏଇ ଏମିତି ତା ପରଦିନ ମାନେ ଉଷା ଥିବ ଦିନେ ତାଗ ଦିନରୁ ସବୁ କଣ ଖଇ ଆଞ୍ଜୁଳି ଚଉରା ପାଖରେ ଦେବେ ଚଉରା ପୂଜା କରିବେ ସେଇ ପୂଜା ପୁ ଜି କରିକି ତା ପର ଦିନ ସବୁ ଭାଲ ଗୁଣମିତି ଭାଲ ଗୁଣିବ ଝିଅ ମାନଙ୍କର ଯେମିତି ଗୋଟେ ସେ ପୁରା ମାସ ସାରା ହଁ ତାଙ୍କର ଗୋଟେ ମାନେ କହିବ ଯେ ସେ ଗୋଟେ ଖୁସି ଆଉ ସେମିତି କୁ ସେ ଗୋଟେ ଦିନ ବଡ ଆକାରରେ ପାଳନ୍ତି ଆଉ ସେ ତା ପର ଦିନ ଜଳି ଦିଅନ୍ତି ଖୁଇଞ୍ଜଳି ଜମିି ଓଷା ଯେମିତି ଗୋ କରନ୍ତି। ଆ ସେରେ ଲୁଗା ପଟା ପିନ୍ଧିକି ସଜବାଜ ହେବେ ସେଥିରେ କେତେ ପ୍ରକାର ଭୋଗ ଆଣିବେ ସେଇଟା ସବୁ ଏବେ ଯେମିତି ଭୋଗ କରୁଛନ୍ତି ନଡିଆ ଡାଳିମ୍ବ ସବୁ ସେମତି ଘରେ ପୂଜା ଖଇ। ଆଖୁ ସେ ଯୋଉ ଉ କଦଳୀ ଯୋଉ ଜାଣିଥିବ ତାଳ ଯୋଉ ତାଳକୁ
ତାଳ ତାଳ।
ହଁ ସେଇ ତାଳର ଯୋଉ ଇଏ ପକେଇକି ସେ କୁହନ୍ତି ତାଳ ଗଜା। ତାଳ ଗଜା। ହଁ ଗୁଡ ଏମିତି ସବୁ ଦେଇକି ଯ ଚାନ୍ଦ କରିବେ। ଭୋଗ ତ ନେଇକି ଥୋଇବେନି ସେ ଚକୁଡି ଚକୁଡି ଗୋଟେ ଚାନ୍ଦ କରିକି ନେଇକି ଚଉଁଡ଼ା ପାଖ ଥୋଇବେ ଟେଷ୍ଟ ନାରୀ ସବୁ ମନୁଆରୀ ଜିନିଷ ସବୁ ନେଇକି ଥୋଇକି ପୂଜା କରିବେ।
ଏବେ ତ ସେପରି କିଛି ନାହିଁ। ଏବେ ଯୋଉ ଯୋଉ ମଡନ ଯୁଗର ସଡନ ଛୁଆ ସବୁ।
ନା ନା। ସେମିତି କରିଲେ ସେତେବେଳେ ଅଛି ନା ଚଉରା ପାଖରେ ନେଇକି ସବୁ ସଜେଇକି ଥୋଇଥିବେ ଶାଢୀ ଆ ପିନ୍ଧିବେ ନୂଆ ଛି ନୂଆ ଡ୍ରେସ ପିନ୍ଧିବେ ବଡ ବଡ ଝିଅମାନୋନ ସବୁ ଶାଢୀ ପି ଏଇ କ୍ୟାମେରା ବାଲାକୁ ଡାକିବେ କହିବ ଆମର ଫଟୋ ଉ ସେ ମୁୁ ସବୁ ଶାଢୀ ପିନ୍ଧିଛୁ ଯ ଜହନକୁ ପୂଜା କରିବା ଯାଇକି ଆଗେ ରହି ମାନେ ବେଣୁସ ପୂଜା କରିଦେବେ ସଞ୍ଜ ହେଇନଥିବ ଅନ୍ଧାର ହେଇନଥିବ ପୂଜା କରିଦେବେ। ଧାନ ଆଇଲା ବେଳକୁ ସେ ଭୋଗ ନେଇକି ଗାଡିଆ ମାନଙ୍କରେ ଯାହା ହାତ ବୁଡେଇବେ ଯୋଉ କୁହନ୍ତି ଗେଣ୍ଡା କି କୋଚିଆ କି ଖପରା। ଏମ ଦୀପା ହଣ୍ଡାଳିକି ଖୋଜିବେ ଯେ ଗେଣ୍ଡା କଚିଆ ପାଆନ୍ତି। ସେିଏ କୁହନ୍ତି ଆମେ ଭଲ ଘରକୁ ଯିବୁ ଭଲ ବର ପାଇମୁ।
ହଁ ତାଙ୍କର ଗୋଟେ ପ୍ରଥା ଗୋଟେ ବଡ ପ୍ର
ହଁ ଝିଅମାନଙ୍କର କୁମାର ଉ ସବକୁ ଭଲ ଆଗରେ ମନାନ୍ତି ଆଉ ତାଙ୍କ ମା ମାନେ ତାଙ୍କ ସାଙ୍ଗରେ ପୁଣି ସାଥ ଦବା ଦରକାର ନା ନାଇଁ ସେଥିରେ ଖଇ ଖଇ ଖାଇ ଭଜା ତ ଜାଣିଥିବ। କେମିତି ହୁଏ ଏଇ ଆମର ବି ଶାଶୁ ଖଇବାଜ ଶିବ
ଓହୋ।
କୁଆଁର ପୁଣି ମୋର ସେ କୁଆଁର ପୁଣି ଓଷା କରିବ ତା ଆଗରୁ ତା ସା ଟମାଟର କଣ କରିବ ଖଇ ଫଇ ଭାଜିକି ରଖଥିବ କୋଉଠୁ
ଏବେ ତ ଏବେ ତ ବୁଢୀ ଲୋକମାନୋନେ ଆଉ ସେମିତି କିଛି କରିବାର ନାହିଁ।
ନାଇଁ ଆଉ ଏବେ କରୁନାହାନ୍ତି କାହିଁକି ସମସ୍ତେ କଣ କରୁଛନ୍ତି ସା ତ ମା ମାନେ ସବୁ ନାାତୁଣୀ ମୋ ନାାତୁଣୀ ଭଲ ବରଟିଏ ପାଇବ ଭଲ ଶାଶୁ ଘରକୁ ଯିବ। କାନ୍ଦିବେ ଯେ ଯୋଉ କାନ୍ଦାଣା ଯେ କୁହନା ତାଙ୍କ ସେ ପୂଜା କରୁଥିବେ ଇଏ କାନ୍ଦୁଥିବେ ଭାବିବେ ଯେ ଆମଳଉଛି ଯେମିତି ନାତୁଣୀ କହାଘରକୁ ବୋଉ ହେଇକି ପଳେଇବ। ଆଜ୍ଞା ଏମିତି କାଟନ୍ତି ଏବେ ତ ନହିଁ ତଥାପି ଆ ଶାଶୁ ଟିକେ ଟିକେ ଅଛନ୍ତି ଯେତେବେଳେ ମନ ପଡିବ ମୋ ନା ଆ ପୁଣି ଆ ଛି ଅମକେଇ କରୁଛି ସେ ଓଷା କି ଘରକୁ ପଳେଇବ ନାକ କାନ୍ଦୁଣି କୋଉଠି ବସିକି କାନ୍ଦୁଥିବ
ହଁ ହଁ ଜେଜେ ମା ଜେଜେମା ମାନେ ବି ଭଲ ପାଆନ୍ତି ସେମାନେ ନିଜ ଝିଅ ଠାରୁ ବି ବେଶୀ ଭଲ ପାଆନ୍ତି ତାଙ୍କ ନାତି ନାତୁଣୀ ମାନଙ୍କୁ
ହଁ ସେ ଟିକେ ବେଶୀ ଭଲ ନା ରାତି ପାହାନ୍ତା ରୁ ତାଙ୍କୁ ଉଠେଇଦବ ଉଠୁ ଆଜି ବା କୁଆଁର ପୁନେଇଁ ଯୋଉ ପରଦିନରୁ ଉଠେଇକି ଉ ଚଉରା ପାଖରେ ନେଇ କି ଖଇ ଆଞ୍ଜୁଳି ଦେବେ
ଆଜ୍ଞା
ତାକୁ ଉଠେଇ ଦେଇକି ଖଇ ଆଞ୍ଜୁଳି ଦେଇଦବ ଆଉ ଛୋଟ ଛୁଆ ଟେ କଣ ଭୋକ ବିକଳ ଉପାସ କରିକି ରହିପାରିବ ସେଇଥିପାଇଁ ତାକୁ ଖଇ ଆଞ୍ଜୁଳି ଦେଇ ଦେଇକି ତାକୁ କହିବ ଏଇ ଆଜି ପାଣି ଫାଣି ପିଏ ନହେଲେ ରୁଟି କରି କି ଦବ କରେ ସେ ତାର ଖାଇକି ଓଷା କରେ ଆଉ ବଡ ବଡ ଝିଅ ମାନଙ୍କ ସା
ହଁ ଯୋଉମାନେ ଭାଲୁକୁଣି ଓଷାରେ ବଡ ଥାଆନ୍ତି ସେମାନେ ଯୋଉ
ପାଣି ଛଳାନ୍ତି ସେ ପାଣି ଛଳେଇବେ ଭୋଗ କରିବେ ହଁ ସେମାନେ ଉପାସ ରୁହନ୍ତି ସେ ବଡ କହିବେ ସେ ବଡ ବଡ ସେ କରିକି ତାପରେ ଯିଏ ଥିବ ତା କୁ ସିକେଇ ଦେଇଥିବ ଏମିତି ଏମିତି କରିବୁ ଏ ଛୁଆ ବା ଏଇ ଆଜିକାଲି ଛୁଆ ଯୋଉ ଭାଲୁକୁଣୀ ଓଷାରେ ବାହା ହେଇଗଲେ ବି ସିଏ ତାଙ୍କ ଅ କୋଠି କି ଯୋଉ କରନ୍ତି ଯୋଉଠି ଭାଲୁକୁଣି ଓଷା କୋଠି ସେ କୋଠିକି ସେ ପଇ ସା ଦିଅନ୍ତି ତାଙ୍କୁ ବି ସେ ଲାଷ୍ଟ ଦିନ ଯୋଉ ପାଞ୍ଚ ପାାଳି ଯୋଉ ପୁରିଯିବ ସେ ଲାଷ୍ଟ ଦିନ ସେ ଝିଅ ଜ୍ୱାଇଁ କି ଡକାନ୍ତି ତାଙ୍କ ନାଁରେ ହରିବୋଲ ପକାନ୍ତି ପୁଅ ଝିଅ ଶିଘିର ହେଇଯାଉ ଆମକୁ ବାହା ହେଇଛି ଏ ତେ ପଇସା ଦେଇଛି ତାଙ୍କର ପୁଅ ଝିଅ ହେଇଗଲେ ଆମକୁ ଆହୁରି ପଇସା ଦବ ଏମିତି କହିବି ହଁ ଡାକନ୍ତି ସବୁ ଝିଅ ପୁଅ ଛୁଆ ଏ ମୋର ବା ପୁଅ ଆଜି ଗୋଟେ ଏବେ ଗଲା ଯୋଉ ରଜ ସେ ରଜରେ ପେଣ୍ଟ ସାର୍ଟ ହଳେ ଆଣିଥିନି ପିନ୍ଧିଲାନି କହିଲା ମୁଁ ରଜ ହେବିନି ମୁଁ ସଜ ହେମିନି ମୁଁ କଣ ଝିଅ ମୁଁ ବା ପୁଅ ସବୁ ଚିଡେଇ ଦେଲେ ତା ସାଆନ୍ତ ମା ହରିକା କହିଲେ ଏଇଟା ଝିଅ ଛୁଆଙ୍କର ରଜ ସଜବାଜ ହୁଅନ୍ତି ସିଏ ଦୋଳି ଖେଳିବେ ସିଏ ପିଠା ଖାଇବେ ସିଏ ନୂଆ ପିନ୍ଧିବେ ଆଉ ଯେମିତି କହିଲେ ଇଏ ତ ତାର ହଁ ଛୋଟ ଛୁଆ ସେ କଣ ଜାଣିଛନ୍ତି ମୁଁ ଝିଅ ନୁହଁ ମୁଁ ପୁଅ ମୁଁ କାହିଁକି ସେଇରା ପିନ୍ଧିବି
ହୁଁ ହୁଁ
ଆଉ ତମ ଆଡେ କଣ କେମିତି ଯୋଉ ରଜ ପାଳନ୍ତି
ଆମର ସକାଳୁ ଉଠି ଝିଅ ମାନେ ପୂଜା କରନ୍ତିନି କାରଣ ଅ ରଜ ଟା ଯୋଉ ବସୁମତୀ ଦେବୀଙ୍କର ମାସିକ ଧର୍ମ କୁହାଯାଏ ସେଥିପାଇଁ ଝିଅ ମାନେ କରନ୍ତିନି ପୂଜା ପାଠ କରନ୍ତିନି ପୂଜାପାଠ କରିବା ଉଚିତ ନୁହଁ କୁହନ୍ତି ଝିଅ ମାନେ ପୂଜା ପାଠ କରନ୍ତିନି ସ୍ତ୍ରୀ ଲୋକ ମାନେ ବି କରିବା ଉଚିତ ନୁହଁ କୁହନ୍ତି ଏବଂ ଯୋଉ ପୁଅ ପିଲାମାନେ ସେଇ ତିନି ଦିନ ପୂଜା କରନ୍ତି
ସେ ଗୋଟେ ତାଙ୍କୁ ଟିକେ ଭଲ ର ରଗାନ୍ତି।
ଆଜ୍ଞା।
ଘରର ପୁଅ ଛୁଆଙ୍କୁ ଭଲ ରଗାନ୍ତି। କହିବେ ଆମର ଆଜି ଆମର ଏଇ ତିନି ଚାରି ଦିନ ଯାକ ଆମର ଛୁଟି। ରୋଷେଇ ବାସ କରିବୁନୁ ମଜା ଧୁଆ କରିବୁନାହୁଁ କଟା ବଟା କରିବୁନୁ। କଟର କଟ ଇଏ ହୁଅନ୍ତି ଆଉ।
ହଁ ଫୁଲ ଗଛରୁ ପତ୍ର ଫୁଲ ଛିଡାନ୍ତିନି। ସେମାନେ ସେମାନେ ଟିକେ ସଜବାଜ ହେଇ ହେଇଥନ୍ତି ଆଉ ତାପରେ ଏ ସକାଳୁ ଉଠି କିି ମା ମାନେ ଝିଅ ମାନେ ରଜ କରିବେ ବୋଲି ସକାଳୁ ଉଠି ପୋଡପି ପିଠା ମଣ୍ଡା ପିଠା ଯାହା ଘରେ ଯାହା ହୁଏ। ଏ ଆରିସା ପିଠା କାକେରା ହରିକା ସବୁ କରିଥାନ୍ତି ଦହିବରା ହେରିକା। ସବୁ ପିଲା ଖାଇକି ବୁଲିବା ବା ଯାଆନ୍ତି ଗାଁ ବୁଲି ଯାଆନ୍ତି ଏବେ ତ ପିଲା ଗାଁ ବୁଲି ଯାଉନାହାନ୍ତି କୁଆଡେ କୁଆଡେ ଯାଉଛନ୍ତି ବୁଲିିବାଲିକି ଆଉଛନ୍ତି। ଆଗରୁ ନୂଆ ଡ୍ରେସ୍ ପିନ୍ଧଲେ ନୂଆ ଯୋଉ ବୟସ୍କ ଲୋକମାନଙ୍କୁ ନମସ୍କାର ହେଉଥିଲେ ଏବେ ସେ ଗୁରା ନାଇଁ।
ଏବେ ତ ଛୁଆ ଏଇ ବର୍ଷା ଆଇଲାଣି କଣ ଲୁଗା ପଟା ପିନ୍ଧିବ ଆମର ଅସନା ହେଇଯିବ। ଏ କୁଆଡେ ତ ଯାଉନାହୁଁ ଆଉ କିନ୍ତୁ ନୂଆ ଆଣିକି ଦିଅ ନୂଆ ଦବ ମାନେ ନୂଆ ଦବ ନୂଆ ଜାମା ପେଣ୍ଟ ଆମେ ପିନ୍ଧିବି।
ହୁଁ ପିଲାମାନଙ୍କ ଜିଦି ଏବେ ଟିକେ ବେଶୀ ହେଇଗଲାଣି ଆଉ। ସେମାନେ ଆଉ ଆଗ ପରି ବାପା ମାଙ୍କ କଥା ମାନୁନାହାନ୍ତି।
ହଁ ଲୋ ମା।
ରାମ ଅ ତାଙ୍କ ପିତାଙ୍କ କଥା ମାନି ପଳେଇଥିଲେ ଚଉଦ ବର୍ଷ ବନବାସ ଏବେକା ପିଲାଙ୍କୁ ବନବାସ।
ଏବେ ବେକ ଛୁଆକୁ କହିବା ଯଦି ଏଇଆ କର ଆମେ ଯାଉଛୁ ଘର ଛାଡିକି। ଘର ଛାଡିକି ଯାଉଛୁ କୋଉଠୁ କଣ। ଏଇଆ ଉଠେଇବେ କଥା ଆଉ ତାଙ୍କୁ
ହଁ ଏବେକା ପିଲା ଯାହା ମୁଣ୍ଡରେ ଯାହା ପୁରଇଲେ ଆଉ। ଯୋଉ କହୁଛନ୍ତି କଳି ଯୁଗର ସଡନ ଯୁଗର ସଡନ ଛୁଆ।
ଏ ତ କ ସେଇଭଳିଆ ଆଉ।
ହୁଁ।
ଆଉ ମାଲୋ ବର୍ଷା ଆଇଲାଣି।
ଆଜ୍ଞା।
ଆଉ ଖାଇ। ସାରି ଦବ ଆଉ ନହେଲେ ବର୍ଷା ହେଲେ ସବୁ ଏ ଲୁଗାପଟା ତିନ୍ତି ଆଉ ରଖୁଛି ମାଲୋ ପୁଣି ଫୋନ କରିବି। ଆଉ କେତେବେଳେ ଉଠେଇବୁ ଆଉ ରଖ। ହଉ ନମସ୍କାର।